ହଁ କଣ କରୁଚୁ?
ଏଇ ବସିଚି ବାହାରେ ଆଉ ।
ଏଇ ଛାତ ଉପରେ ବସିଚି ଆଉ ।
ଲାଇନ୍ ଅଛି ନା ତମ ଆଡ଼େ?
ହଁ ହଁ ଲାଇନ୍ ଅଛି । ତମର?
ଆଉ ହଁ ଆମ ଆଡେ ଇଆଡେ ବି ଲାଇନି ଅଛି କଟିନି । ଆଜି ବର୍ଷା ହେଇନି ବୋଲି ଆଜି କେମିତି କଟିନି ନହେଲେ ପୁଣି ଏତେବେଳେ ଯଦି ବର୍ଷା ହେଇଥାନ୍ତା କାଲି ଭଳିଆ ଟିସାରନ୍ତି।
ଉଁ ହୁଁ ।
ହୁଁ।
ଖିଆ ପିଆ ସରିଲାଣି?
ନାଇଁ ଖାଇନି ଏଇ ଯୋଉ ଖାଇଥିଲି କୁର୍ କୁରି ଟେ ଆଉ ଏଇନା ବୋଉ ଜଷ୍ଟ ଚା କରିକି ଦେଲା ପିଉଥିଲି ଆଉ।
ଆଉ ରୋଷେଇ ସଇଲାଣି?
ନାଇଁ ରୋଷେଇ ସରିନି ରୋଷେଇ କରିବ ତାର ବୋଧେ ଆଠୁଟା ସାଡ଼େ ଆଟା ବେଳକୁ କି ଆଉ ଭଜା ତାର କରିଥିଲା ନା କଣ ଦିନରେ ଏରା ଅଛି ବୋଧେ ଖାଲି ରୁଟି କରିବ। ହୁଁ।
ଆଉ ଆଜି ଖରା କେମତି ହେଇଥିଲା?
ଯାହା ହବ ଆଉ କଣ ଖରା ଏତେ ବି ହେଇନଥିଲା ନର୍ମାଲ ହାଲକା ଟିକେ ଟିକେ ହେଇଥିଲା କା ମାନେ କଁ କାଁଳିଆ ପାଗ ଦେଇଥିଲା ।
ବର୍ଷା ମାନେ ଏତେ ଯୋରେ ଆଜି କେମିତି କାଲି ଯେମତି ଖରା ଦଉଥିଲା ବର୍ଷା ହେଲା ରାତି ବେଳକୁ କେତି ଆଜି ଏତେ ଖରା ଦେଇନି କାଁଳିଆ ପାଗ ଦେଇଥିଲା ନର୍ମାଲି କଁଳା କଁଳା ପାଗ ଦେଇଥିଲା । ଆଉ ହାଲକେଇକି ପାଗ ଦେଇଥିଲା ।
ୟା ପରେ ପଢିବା ପାଇଁ ଆଡମିସନ ସବୁ ସଇଲାଣି?
ମୋ ସଇଲାଣି ପ୍ଲସ ଥ୍ରୀ ଆଡମିସନ କଲି ବାଜି ରାଉତରେ ଜୁଲୋଜି ଅନ୍ନସରେ ।
ଉଁ ହୁଁ ଜୁଲୋଜି ଭଲ ଲାଗେ ପଢିବାପାଇଁ?
ଆଉ କିଛି କଣ କହିଲୁ ଫିଜିକ୍ସିତ ହବନି ମ୍ୟାଥ ତ ଉଁ ମ୍ୟାଥ ମର ଜନ୍ମରୁ ଶତ୍ରୁ ତ ହବନି ମୋର ତ ସେଇଥିପାଇଁ ଆଉ କଣ ବ ନୀ ବଟ୍ନୀ, ଜୁଲୋଜି ଆ କଁ କଲୁ ଆ କେ କେବଳ ଘୋଷା ପାଠ ଘୋଷିକି ଲେଖିବ ତ ସେଇଥିଆଇଁ ସେରା ସବୁ ଆ ଖାଲି ଘୋଷିକି ଲେଖିଲା ହବ ବୋଲି ସେଥିଆଁଇ ମୁଁ ଘଷିକି ଲେଖିଦେବି ବୋଲି ଜୁଲୋଜି ଅର୍ନସ ଟା ନେଲି । ଆଉ ଏଇରା ଫଜିକ୍ସ, ମ୍ୟାଥରେ ଉଁ ନାଇ ଓଡିଆ ଅନର୍ସ ଆର୍ଟ୍ସ ରେ ହବ ପା।
ତମର ବିତ ସେଥିରେ ସବଜେକ୍ଟ ଥିଲା ନା ସାଇନ୍ସ ରେ।
ହଁ କିନ୍ତୁ ଆମର ଏପଟ ଖାଲି କେବଳ ଫିଜିକ୍ସ, କେମେଷ୍ଟ୍ରି ବଟନୀ, ଜୁଲୋଜି, ମ୍ୟାଥ ଏତିକି ଅନର୍ସ ନେଇ ପାରିବ ଆଉ ଓଡିଆ, ଇଂଲିଶ ପୁରା କମ୍ପଲସରି । ତ ମୁଁ ଓଡିଆ, ଇଂଲିଶ ନେଲିନି ତ ଯେହେତୁ ସାଇନ୍ସ ଛୁଆ ସାଇନ୍ସ ନେଇ ଥିଲି ତ ଯାହାହେଲେ ବି ସାଇନ୍ସ ମିତ ଯୋଉ ସବଜେକ୍ଟ ନବାକୁ ପଡିବ । ସେଥିପାଇଁ ନେଲୁ ଜୁଲୋଜି ।
ଏ ମୋର ଗୋଟେ ସାଙ୍ଗଟେ ଅଛି ସିଏ କଣ କଲା ପ୍ଲସ ଟୁରେ ନେଲା ଜୁଲୋଜି, ବଟ୍ ଟାନି ଏବେ କରୁଚ଼ି ସିଏ ଯୋଉ କଣ କହିଲୁ ନେଇଛି କଣ ଗୋଟେ ଏଆଇ ଆଇଛି କମ୍ପ୍ୟୁଟର ସାଇନ୍ସ ର ଏଇଟା କଣ ଗୋଟେ ଗୋଟେ ନୂଆ ଆସିଛି ଏଇଥିରେ ଅନର୍ସ କରିଛି।
ହଁ କୋଉଠି?
ଏଇ କୋଉଠି ଶୈଳ ବାଳା ଯୋଉ କଟକ ର ସେଇଠି ତ ପକେଇଛି।
ହୋଉ ବଞ୍ଚି ଏଇ ନିମ୍ବ ଶାଳରେ ଯିଏ ଏଇଠି ସୁଚିତ୍ରା ଯିଏ ସିଏ କଣ କହିଲୁ ତାର ଥିଲା ବୋଧେ ପ୍ଲସ ଟୁ ରେ ପାଞ୍ଚଶହ ପଚାଶ ବାପା ଯେତିକି କହୁଥିଲେ ମତେ ଆସିକି ଘରେ। ତ ସିଏ କଣ କହିଲୁ ତାର ପ୍ଲସ ଥ୍ରୀ କରିବ ତ ସି ପକେଇଥିଲା ଫାଷ୍ଟ ସିଲେ ଥିଲା କୋଉଠି କହିଲୁ ଉତ୍କଳ ୟୁନିଭରସିଟି ନା ନା ବିଜେପି ବିଜେପି ବିଜେପି ପକେଇଥିଲା ହେଲା ସେକେଣ୍ଡ ରେ ପକେଇଥିଲା ରେଭେନ୍ସ ପକେଇଛି ଥାର୍ଡ ରେ ପକେଇଛି ଶୈଳା ବଳା କଲଜ ତାର ଫାଷ୍ଟ ବିଜେପି କଲେ ଯୋଉ ଦିନ ଫାଷ୍ଟ ସିଲେସ୍କନ ଭାହାରିଲା। ତ ବିଜେପି କଲେ ଯେ ଆସିଲାନି ସେକେଣ୍ଡ ରେ ଯେହେତୁ ରେଭେନ୍ସା ପକେଇଚି ତ ରେଭେନ୍ସ ମାନେ ରେଭେନ୍ସ ଭିତରେ ସେ ପଢିବ ତ ଯେତିକି ମୁଁ ଶୁଣିଥିଲି ଇଁ ରେଭେନ୍ସା ନାଇଟୀ ପର୍ ସେଣ୍ଟ ନଉଛି ଯେ ତିନ ତାର ନାଇଣ୍ଟି ପରସେଣ୍ଟ ଏଭବ ଯାଇଛି ତ ଯଦି ସେକେଣ୍ଡ ରେ ଅଇଲା ସେକେଣ୍ଡ ରେ ପଢିବ ରେଭେନ୍ସା ରେ ଆଉ ନହେଲେ ରେଭେନ୍ସା ନ ଆସିଲେ ଆସିଲେ ଶୈଳବାଳା କଲେଜରେ କରିବ।
ରେଭେନ୍ସା ଫାର୍ଷ୍ଟ ନେଉଥିଲା ସାଇନ୍ସ ର ନାଇଟୀ ସିକ୍ସ।
ହୁଁ।
କେଣ୍ଟା ତ ଆସନି ଆସିବ ଦୁଇ ରେ ବା।
ହଁ ଦୁଇରେ ଆସିବ। ଧରି ଆସିଲେ ତାର ମୁଁ ତ ଆଉ ବେଳେ ବାପା ହଁ ମୁଁ ବା କଣ କଣ କରିବେ ସେ କହିଲେ ସେ ପ୍ଲସ୍ ଥ୍ରୀ କରିମି। ମୁଁ କହିଲି ଏତେ ମାର୍କ ରଖିଚି ସିଏ ଲାଷ୍ଟରେ ପ୍ଲସ୍ ଥ୍ରୀ କରିବ।ତୁ ନହେଲେ ତ ଆଉଥରେ ବିଟେକ୍ ଫିଟେକ କିଛି ହେଲେ କରଥାନ୍ତା।
ହ ଓ ହୋ ତାର ବୋଧେ ଭାଇ ମାନେ କରୁଥୁଲେ ତ ଏମ୍ ବି ଏ ଏଇ ବର୍ଷ ସାରିଲା। ଭାଇ କହୁଥିଲା ମୋ ଭାଇ।
ହଁ, ହଁ ତୋର ଭାଇର ସ ସତ ଭାଇର ସରିି
ହୁଁ, ସେ ଦା ଦି ଭାଇ ଆଙ୍କ ସରିଲା ଶୁ-ଶୁଭେନ୍ଦୁ କୁ ମୋ ଦେଖଚୁନା ଏ ଯୋଉ ରେସ୍ ସେଇ ମୋଟି ଯୋଉ ବୋଧେ ତୋମ ଗାଁ ଆଡୁ ନା କଣ?
ହଁ, ହଁ, ହଁ।
ଆଉ କଣ କେଇଆଣି ତାକୁ ଡାକନ୍ତି ତାର ବୋଧେ ଏଇ ଉଁ, ତୋମ ଗାଁ ର ସେ ଆଲୋସ୍ ସାଙ୍ଗ ଟା କହୁଥିଲା। ସାର ସେମିତି କରୁଚି ସରିଲା କି ସରିଲା ଚାଲିଛି ସେମିତି କିଛି କହିନି। ନା।
ହଁ ତୁ ଜାଣିଚୁ କି ଲୁସି କଣ ପଢିବ ବୋଲି?
ସିଏ ଯୋଉ ଲୁସିନା କହୁଥିଲା କଣ ସେ ତାଙ୍କ ସେଇ କଲେଜ୍ ରେ ଲୁସିନା ଯଦି କରିବ ସେଇଠି କଣ ବୁକିଂ ହେଇଛି ତାର। ହଁ ବିଟେକ୍ ପାଇଁ କମ୍ପୁଟର୍ ସାଇନ୍ସ।
ଉଁ, ହୁଁ, କରିବ
ହଁ ସେ କହୁଥିଲା କହିଲା ପ୍ଲସ୍ ଉଁ, ପ୍ଲସ୍ ଥ୍ରୀ ର କଣ ଫର୍ମ ପକେଇଚି କି ନାଇଁ କଣ କହିିଥି କେଆଣି। ଆଉ ବିଟେକ୍ ପାଇଁ ତ ଯାହା ହେଲେ ଜେଇ ଦେବାକୁ ପଡିବ ନହଲେ ସ୍ପେସିଆଲ ଜେୟୁ ଜେ ଦବାକୁ ପଡିବ। ସେଇଟା ତ ଦେଇନି ଇଏ ବି ଦେଇନି କି ସିଏ ବି ଦେଇନି। ଆକୁ ଏଇ ଯୋଉ ଲୁସୁନା କୁ ତ କହିଥିଲେ ଯାଇକି ଦବ ତ ଯାଇଛି କୁଆଡେ ବାହାଘର ଟା ଆସିକି ଯାଇକି ଦେଇନି। ଦେବେ ଲୁସିିର କଣ କହୁଥିଲା ତ ଚାନ୍ସ ଅଛି ସେଇଠି କରିବ ବିଟେକ୍ ବୋଲି।
ହଁ ବା ସିଏ ଜେ ଜେଇ କଣ କହିଲୁ ସିଏ ଜେଇ ପକେଇଥିଲା ଫର୍ମ ଆ, ହେଇ ଦେ ଡେଟ୍ ଜାଣି ପାରିଲାନି କୋଉ ଦିନ ଯୋଉଦିନ ଏକ୍ଜାମ ଡେଟ୍ ଟା ସେ ଜାଣିଲା କି ମାନେ ଯୋଉ ଦିନ ଜେ ସେ ତାରିଖରେ ତାର ଥିଲା ଟାଇମ୍ ଟା ଯେତେଳେ ସେ ଯୋଉ ଟାଇମ୍ ରେ ଥିଲା ତାର ଏକ୍ଜାମ ସେ ସେଇ ଟାଇମ୍ ରେ ସେତେଳୁ ଜାଣିଲା। ତାର ଏକ୍ଜାମ ଅଛି ବୋଲି ଆଉ ସେ ଟାଇମ୍ ରେ ସେ ଯାଇ ପହଞ୍ଚିବ ଢେଙ୍କାନାଳରେ କେତେବେଳେ ସିନିଅଜୁ କଲେଜ୍ ରେ ତ ସେ ପରୀକ୍ଷା ଦବ କହିଲୁ କେତେବେଳେ ଯାଇକି ତ ସେ ଅ, ଆଉ ଗଲାନି। ତୁ ଯା ହେଲେ ବି ଜାଣିବ ତୁ ଜେଇ ତୁ ଜାଣିବା କଥା ନା ଆ
ହଁ ଏଇଟା ଜାଣି ପାରୁନାହାନ୍ତି। ଇଏ ପା ଲୁସିନା ପା ଜାଣିପାରିଲାନି କେବେ ଫର୍ମ ପଡିବ ସେ ପକେଇନି। ଓଜେଇ ଯାଇକି ନିଜେ ପକେଇଲା ଯେ କିଆଣ କୋଉ ଫାର୍ମାସି ପା ପାଇଁ ନା କୋଉଥି ପାଇଁ ବିଟେକ୍ ପାଇଁ କଣ ଓଜେଇ ଡିପ୍ଲୋମା ଛୁଆ ପକାନ୍ତି। କିନ୍ତୁ ସିଏ ନିଜେ ଓଜେଇ ପକା କେଇଲା ପ୍ଲସ୍ ଟୁ ପିଲା ହେଇ। ଇ ହେଲେ କୋଉଥିପାଇଁ ଗୋଟେ ପକେଇ ଦେଇଛି କିଆଣି ହେରା ଯାଇକି ଏକ୍ଜାମ୍ ଦେଲା ରେଜଲ୍ଟ ବି କହିଲା ଦେଖି ବୁ ସେଇରା ତ କିଛି ମୁଁ ଜାଣିନି କୋଉଥିପାଇଁ ଦେଲୁ ଓଜେଡ ହେଟା କାଇଁ ଦେଖିବି।
ହଁ ଓଜେ କି ବା କହୁଚି ଏ ଓଜେଇ କଣ କହନି ତୁ ଯେ କହନ୍ତି ବିଫାରମା ଦେଇ ପାରିବ। ଡି ଫାରମା ଦେବେ ମାନେ ବି ଫାର୍ମାସି, ଡି ଫାର୍ମାସି ଆଉ ବିଏସି ନସିଂ ଟିକରେଟ୍ ଏମବିଏ ଆଉ ଏମେସ୍କି ନର୍ସିଂ।
ଯୋଉ ଉଏ, ଉଏ ଡିପ୍ଲୋମା ଛୁଆ କରନ୍ତି।
ନମସା
ପ୍ଲସ୍ ଟୁ ପିଲାଙ୍କର ଜେଇ। ଡିପ୍ଲୋମା ଛୁଆଙ୍କର ଓଜେଇ ଟା।
ହଁ ତାପରେ ଏ ସିଓ ପାଇଁ ସେତେବେଳେ ଏଇ ଫର୍ମ ବାହାରି ସାରିଲାଣି ପ୍ଲସ୍ ଟୁ ଏକ୍ଜାମ ଚାଲ ଥିଲା ସେଇଟା ଏବେ ବାହାରି ସାରିଲାଣି। ଜେଇ
ହଁ, ହଁ ବୋର୍ଡ ଏକ୍ଜାମ ପୂର୍ବରୁ ଥିଲା ସେ ଡଟ୍ ଟା। ସବୁ ସେ ଜେଇ କଣ ଓଜେଇ ସବୁ ଏକ ଜାମ ଗୁଡା ମେନ୍ଯୋଉ ପିଲାଙ୍କ ବୋର୍ଡ ଏକ୍ଜାମ ପୂର୍ବରୁ ହିଁ ପଡିଯାଏ।
ହଁ ପଡେ। ଆମର ବା ଓଜେଇ ଟା ସେଇ ଆମ ଏ ଯୋଉ ସେ ପ୍ଲସ୍ ଟୁ ବୋର୍ଡ ଏକ୍ଜାମ ଚାଲୁଥିଲା ଆମର ବାହାରି ଥିଲା। ମୁଁ ଠିକ ଲାଷ୍ଟ ମୁମେଣ୍ଟ ରେ କଣ କହିଲୁ ଅଣତିରିଶ ତାରିଖ ଲାଷ୍ଟ ଡେ ଥିଲା କଣ କହିଲୁ କେବେ ଯୋଉ ମାର୍ଚ୍ଚ ଅଣତିରିଶ ଲାଷଟ ଡେଟ ଥିଲା। ତ ମୁଁ ମୋ ମାଉସୀ ହେଟିକି ମୋ ମାଉସୀ ହିଙ୍ଗଳା ଯା ଯେହେତୁ ମୁଁ ଚବିଶ ତାରିଖ ଦିନ ଗଲି। ମତେ ମୁଁ ଚ ମାନେ ଦେଖେ ତେର ତାରିଖରେ ମାର୍ଚ୍ଚ ତେରରେ ଆମର ପ ପରିକ୍ଷା ସରିଲା ପ୍ଲସ ଟୁ ପରୀକ୍ଷା। ମାର୍ଚ୍ଚ ମାନେ ଆହୁରି ଟାଇମ ଥିଲା ଅଣତିରିଶ ତାରିଖ ଯାଏ। ମୁଁ କେତିକି ଜାଣିଥିଲି କହିଲୁ ବାଇଶି ତାରିଖ ଲାଷ୍ଟ ଡେଟ ଓଜେରେ ଜାଣିଥିଲି। ତ ତାପରେ ଆଉ ଛଅ ଦିନ ଘୁଞ୍ଚିଗଲା ଘୁଞ୍ଚିଗଲା ଯେମିତି ଅଣତିରିଶ ତାରିଖ। ମୁଁ ରହିଲି ଏତେ ଦିନ ଘରେ ମତେ କହିଲେ କି ନାଇଁ ତୁ ଓଜେଇ ଯା ପ ପକା ସବୁ ଏକଜାମ ଦବୁ କହିଲେନି। ମୁଁ ଠିକ ମୋ ମାମୁଁ ଠିକ ଚବିଶ ତାରିଖ ଦିନ ଗଲି। ପଚିଶ ନା ଛବିଶ ତାରିଖ ଦିନ ମତେ ଫୋନ କରିକ କହୁଛନ୍ତିି। ଆଉ ତୁ ଓଜେଇ ପକା ଓଜେଇ ଫର୍ମ। କି ମୁଁ ଆସିଛି ଏଇଆଡେ ତମେ ଯେତବେଳେଁ ଘରେ ଥିଲି। ଯୋଉ ଦଶ ଆଠ ଦଶ ଦିନ ମତେ କହିଥିଲେ। ମୁଁ ସେ ଘରେ ଭୁବନ ହେଇକି ନିପାନ ସାହି କତରେି ପକେଇ ଦେଇଥାନ୍ତି। ମୁଁ ଆସିଚି ଏଇଆଡେ ତମେ ମତେ କହୁଛ। ମୁଁ କେତେବେଳକୁ କଣ ପକେଇବି କହିଲୁ। ତାପରେ ମୁଁ କଣ କହିଲିି। ମୋ ବାପାଙ୍କୁ ଫୋନ କଲି ବାପା ଙ୍କୁ କହିଲି। ତମେ ମତେ ସବୁ ଆ ଡକ୍ୟୁମେଣ୍ଟରା ଫଟୋ ଉଠେଇ କି ପଠା। ମୁଁ ମାଉସୀର ଗାଁରେ ପକେଇବି। ତ ମୋ ବାପ ପଇସା ପଠେଇଲେ।ନିଜେ ସବୁ ଡକ୍ୟୁମେଣ୍ଟ ପଠେଇଲେ ମୁଁ ଅଣତିଶ ତାରିଖ ଲାଷ୍ଟ ଡେ ଥିଲା। ମୁଁ ଅଠେଇଶି ତାରିଖ ଦିନ ଯାଇକି ପକେଇକି ପକେଇଲି। ପକେଇଲି ବୋ ମାଉସୀ ହର ଗାଁରେ ପକେଇଲି।
ଉଁ ହୁଁ ଏଇରା ନ ଜାଣି ପାରିଲେ କଣ କରିବୁ କହିଲୁ।
କହିଲି ଘରେ ବି କହିଥିଲି ମାନେ କହିଥିଲି। କି ମୁଁ ଉଜେଇ ଦେବି ଉଜେଇ ଦେବି ଆଉ ଉଜେଇ ପକେଇବି। ମାନେ କହିଲି କେତେ ଥର ସେ ଶୁଣିଲେନି ଟିକେ ଧ୍ୟାନ ଦେଲେନି ଧ୍ୟାନ ଦେଲେନି ଧ୍ୟାନ ଦେଲେନି। ଠିକ ଲାଷଟ ମୋମେନଟ କୁ କହୁଛନ୍ତି। ମାନେ ରେଜ ମାନେ ଡେଟ ସର ପୂର୍ବରୁ କହୁଚନ୍ତି। ତୁ ଉଜେଇ ଦେ ଉଜେଇ ପକା। କହିଲୁ ମତେ ରାଗଚିଡିବନି। ମୁଁ ଆଇଚି ଗୋଟେ ଜାଗାରେ ବୁଲି ଯାତ୍ରା ମୋ ସେ ଯାତ୍ରା ରେ ନାଚ ମାଚ ଦେଖିବାକୁ। ସେ କହିଲେ ତୋ ଫର୍ମ ଫିଲବ କରିବୁ ମୁଁ ଏଣେ ମୁନଡ ଖରାପ ହେଇଗଲାଣି। କେମିତି ଡକୋମେଣ୍ଟ ଟା ନେଇକି ଯିବି ପକେଇବି। ମୁଁ ମୋଉସାଙ୍କୁ ନେଲି ଗଲି। ଟିବିଆଇ।
ସେ ତ ବାପାଙ୍କୁ କହିଲୁନି ନିଜେ ପକେଇ ଦେଇଥାନ୍ତେ ଯାଇକି।
ସେଟା ଫଟୋ ମାଗୁଚି ମାନେ କଣ କହିଲୁ ପୁରା ଫଟୋ ଟା ମାଗୁଚି। ମୋ ସାଙ୍ଗମାନେ ଯୋଉ ଓଜେଇ ଦେଇଥିଲେ। ଯୋଉ ସାଙ୍ଗ ମାନେ ମୋ ଦେଇଛନ୍ତି। ମୋ କଲେଜ ଯୋଉ ସାଙ୍ଗମାନେ ସେମାନେ କଣ କହିଲୁ ଭୁବନରେ ଯିଏ ପକେଇଚନତି। ସେମାନେ ପୁରା ନିଜେ ଯାଇକି ହରିଓମ ଷ୍ଟୁଡିଓରେ ଫଟୋ ଉଠେଇକି କି ମାନେ ଯାଇକି ପୁଣି ଆଉ ଫଟୋ ପାସପୋର୍ଟ ସାଇଜ ଫଟୋ କରିକି ଯାଇକି ପକେଇ ଦଉଚି। ମୋର କଣ କହିଲୁ ମୋ ମାଉସୀହର ଣି ମୋର ଫଟୋ ଫଟୋ କିଛି ଉଠାହେଲାନି। କହିଲେ ତୋ ମୋବାଇଲ ରେ ଯଉ ଯେକୌଣସି ଗୋଟେ ଫଟ ଅଛି ମତେ ଦେ ମୁଁ ପକେଇଦେବି। ତ ସିଏ ମୋର କୌଣସି ଫଟୋ ନେଇକି ପକେଇଲେ। ଆଉ ସାଇନ ଦରକାର ଥିଲା। ସାଇନ ବା ଦର ତ ଆଉ ଦିଟା ସାଇନ୍ ବି ହେଇନି।ତ ମୁଁ ଏଠି ଥିଲି ଆଉ ବାପା କେମିତି ସାଇନ ଆଉ କରିପାଇଲେ ।ସେଇତି ପାଇଁ ମୁଁ ବାପା କହିଲେ ତୁ ପ ପକେଇଦେ ସେଇଠି ମୁ ପଇସା ପକେଇ ଦେବି ତ ମୁଁ ସେଇଠି ଦେଲି ସବୁ ସିଏ ତାଙ୍କର କରିଦେଲେ। ଦିଟା ନେଲା ଏଗାରଶହ ଟଙ୍କା ।
ହଜାର ଟଙ୍କା ହେଇଥିବ ଇଏ, ତାର ଶହେ ଟଙ୍କା ଫିସ୍ ହେଇଥିବ ଆଉ।
ହଁ ହଁ ସେଇଆ ହେଉଥିବ କି କଣ? ଏଗାରଶହ ଟଙ୍କା ବୋଧେ ଟୋଟାଲି ନେଲେ।
ଜୀବନ ନେଇଚି ଏଗାର ଶହ ସେ ସେଠିକି ଗଲା। ମୁଁ କହିଲି କୋଉଠି ଅଲଗା ଫଲଗା ହଁ
ଓ ହୋ। ଭଲ ଗଲୁ ବୋଲି ପକେଇଲୁ ଦେଲୁ।
ହଁ ଦିଲ୍ଲୀ ମାନେ ଆସିଲା ଇଏ ସିଏ।
ଓହୋ।
ନଅ ଟା ମୋର କଣ କହିଲୁ ମୋର ଟାଇମ୍ ଅଛି। ନଅଟାରୁ ଏଗାରଟା ତାର ବି ଅଛି ନଅଟାରୁ ଏଗାରଟା।
ଓ ହୋ।
ସାତଟା ସାଢେ ସାତଟା ରେ କହି ସାଢେ ସାତଟା ସାଢେ ଆଠଟା ଗେଟ୍ ପାସ୍ ପାଇଁ ମାନେ କଣ କହିଲୁ ଏ ଣ୍ଟ୍ରି କରାହବ। ତ ସାଢେ ସାତଟା ଭିତରେ ଯିବାକୁ ପଡିବ। ମୋର ଜେଇଟା ଥିଲା କଣ କହିଲୁ ଗୋଟେରୁ ତି ତିନିଟା ମୁଁ ଯାଇଥିଲି ଏଗାରଟାରେ ଯାଇଁକି ସେଠି ପହଞ୍ଚିଥିଲି ।ସାଢେ ଏ ସାଢେ ଏଗାରଟାରୁ ସାଢେ ବାରଟା ହଉଛି ଗେଟ୍ ଏଣ୍ଟ୍ରି, ବର୍ଷାରେ ଥିଲା କଣ କହିଲୁ ଚାରିଟାରୁ ଛଅଟା ମୋ ବାପା ଦେଖିଥିଲେ ସେଇଠି ତାକୁ ସିନିୟର୍ଜି କଲେଜ୍ କତିରେ ଦେଖିଥିଲେ, ମୁଁ ବାହାରିଲି ସେ ଭିତରୁ ପଶିଲା ବାପା କହିଲେ କେ ଯୋଉ ବାପାକୁ ବର୍ଷା ନାଁ ଭଲସେ ଜାଣିନାହାନ୍ତି, କହୁଛନ୍ତି ଆଉ କୋଦିଆ ନାତୁଣୀ ଯିଏ ସିଏ ଯାଇଥିଲା ଜାଣିଛନ୍ତି ନା ନାହିଁ ମୁଁ ମୁଁ କହିଲି ବର୍ଷା କହିଲେ ହଁ, ମୁଁ କହିଲି ନାଇଁ ମୁଁ ତାକୁ ଦେଖିନି ତ, ସେ କହିଲେ ହଁ ସେଠି ଯାଇଥିଲା ତୁ ବାହାରିଲୁ ସେ ଗଲା ମୁଁ କହିଲି ତମେ ତାର ଚାରିଟାରେ ଥିଲା ଚାରିଟାରୁ ଛଅଟା
ହଁ-ହଁ। ଏଟା ଯୋଉ-ଉ-ଉ ତାର ଲାଷ୍ କହନି ଗାଡି ଭଡା କରି ଯାଇଥିଲେ, ମେଘ ପବନ ବୋଲି ଆସିଲେ ଯେ ଲେ ସେଠି ପହଞ୍ଚିଲେ ସେ ମାନେ କହୁଥିଲା।
ଉଁ-ଉଁ-ଉଁ ତାର ଚାରଟାରୁ ଛଅଟା ଥିଲା ମୋର ଥିଲା ଗୋଟେରୁ ତିନିଟା।
ହ ଆଉ ତୁ ଯାଆ କଣ କର ମୋ ବୋଉ ଡାକୁଛି ଆଉ।
ହଉ ହଉ।
ହଉ।
ହଁ।